ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି।
ହଁ ହଁ।
କଣ କରୁଛ?
ମୁଁ ଏଇ ବସଛି ତମେ କଣ କରୁଛ?
ମୁଁ ବି ବଇ ଚି ଆଉ ଖିଆପିଆ ସଇଲାଣି?
ନାଇଁ ଖାଇନୁ ଖାଇବା ଆଉ।
କଣ ଖାଇବ?
ମୁଁ ଏଇ ହଷ୍ଟେଲରେ ତ ମୁଁ ରୁହେ ଖାଇବି ଦେଖିବା କଣ ଯାହା ଦେବେ ହଷ୍ଟେଲରେ। ତମେ
କଣ କେଜାଣିଦେବେ ମୁଁ ଜାଣିନି?
ଓହୋ କୋଉଠି ତମେ ରୁହ କି?
ମୁଁ ରୁହେ କେନ୍ଦ୍ରାପଡ଼ାରେ।
ଆଉ କଣ? ଘରେ। କଣ ରୋଷେଇ ହେଇଛି?
ମୁଁ ସେଇଟା ତ କହିଲି ଜାଣିନି କଣ ଦେଖିନି।
ଓହୋ ଆଜି ରବିବାରେ କଣ ହେଇଥ ମୋ ଘର ଯାଜପୁର।
କଉ ସାଇଟ।
ଯାଜପୁରୁ ଯାଜପୁର ରୋଡ।
ଓହୋ,
ଆଉ ଯୋଉ କଣ କହୁଥିଲି ତମର ଆଜି ରବିବାର ପୁରା ଯାହେ ହେଲେ ହେଇଥିବ ଚିକେନ ଫିକେନ ଆଉ ନା।
ହଁ ହଁ।
ତମେ ଆଇଁଷ ଖାଅ କି ନା?
ହଁ ଆଇଁଷ ଖାଏ ସବୁ ମଟନ ଫଟନ ଖାଏନି ନହେଲେ ଆଉସବୁ ଖାଏ।
ଓ ଆଉ ଅ ଆଉ କଣ ତମକୁ ବେଶୀ ହଁ ବିଟେକ କରୁଛି, ତମକୁ ବେଶୀ ଭୋ କଣ ଭଲ ଲାଗେ ଖାଇବାକୁ?
ଖାଇବାକୁ। ଖାଇବା ହୁଁ ସେ ଚିକେନ୍ ଭଲ ଲାଗେ ଅଧିକ। ମାନ ନନ୍ଭେଜ୍ ଉପରେ ନନ୍ଭେଜ୍ ଉପରେ ସବୁ ଭଲ ଲାଗେ ଅଧିକ ଚିକେନ ଭଲ ଲାଗେ ଆଉ।
ହ ମନ ପସନ୍ଦ କଣ ମାନେ ଓହୋ ମଟନ। ହଁ ପୁରା ପସନ୍ଦ କି ହଁ ଏଇଟା ଖାଇଲେ ବଢିଆ ଲାଗେ।
ମଶରୁମ ଟିକା ଯଉ ରହେ ହଁ
ଚିକେନ ବିରିୟାନି। ଯେତେବେଳେ ଦବ ମୁଁ ଖାଇଦେବି ଚିକେନ।
ହଁ
ସକାଳେ ଖରାବେଳେ ରାତିରେ ଯେତବେଳେ। ଆଉ ତମେ କୁଆଡେ ବୁଲିବୁ ଯାଇଛ କି ନାଇ,
ଘରେ ତ ଅଛୁ ଆଉ।
ଓ କେନ୍ଦ୍ରାପଡା ଆଡେ ବୁଲିଯାଏ ନା?
ହଁ ସେଇ ଟେଣ୍ଠ ପେଣ୍ଠ ସେଇ ସବୁ ଯାଇଛି। ଟେଣ୍ଟ ଭିତରକନିକା ସେ
ହଁ।
ପେଣ୍ଠ ଭିତରକନିକା ସେଇ ସବୁ ଆଉ।
ଓ ଭଲ ଜାଗା।
ହଁ ହଁ ଭଲ ଜାଗା ତମେ ଯାଇନା କି କେବେ?
ହଁ ନାଇଁ ମୁଁ କେନ୍ଦ୍ରାପଡା ଯାଏ। କେନ୍ଦ୍ରାପଡା ଯାଇନି ହେଲେ ଯାଇଛି ଟାଉନ ଫାଉନ ଆଡେ ବୁଲିବାକୁ ଯାଇଛି। ଟାଉନୁ ଆଉ ଟାପରେ ସେପଟ ସାଇଟ୍ ବରି ଫରି ଯାଇଚୁ ବୁଲି କି ଆଇଚି। ତମେ କୁଆଡେ କୁଆଡେ ବୁଲିଚ?
ମୁଁ ବୁଲିଛି ସେ ସାଇଟ ବୁଲିଛି ତାପରେ ବଲଦେବଜୀ ମନ୍ଦିର, ତାପରେ ପେଣ୍ଠ ଭିତରକନିକା ତାପରେ ଏପଟ ସାଇ ଆଳି ସାଇଟ୍ ବଲେ ଆମର ମତ ସାଇଟରେ ଅଛି ଗୋଟେ
ହଁ।
ତାପରେ ଆମର ଭଦ୍ରକ ସ ହଁ।
ଆଉ କଣ?
ଆଉ ଗୋଟେ ଭଦ୍ରକ ସାଇଡ ରେ ଯୋଉ ଅଛି କଣ ସେ ଶିବ ମନ୍ଦିର ଟାଇପ ର କମନ କ ବିଷୟ
ପୁରୀ ଯାଇଛ କେବେ ପୁରୀ
ହଁ। ପୁରୀ କୋଣାର୍କ ହଁ। ବହୁତ ବାଟ୍ ହୁଁ। ଆଉ କୁଆଡେ କୁଆଡେ ଯାଇଛ।
ହରି ଆହୁରି ଭୁବନେଶ୍ଵରରେ ବି ବୁଲିଛି ଧଉଳି ଆହୁରି ମନ୍ଦିର ସବୁ ବୁଲିଛି ଭଲ ଲାଗୁଛି।
ଚିଲିକା
ଚିଲିକା ଆଉ ଯିବି ଯିବୁ ବୋଲି ଯାଇପାରୁନି ଟିକେ କେବେ ଗୋଟେ ଯିବି ଚିଲିକା। ହଁ ଚିଲିକା ତ ବହୁତ ମସ୍ତ ଲାଗେ।
ହଁ ହଁ ହଁ।
ଯାଇଛ ବୁଲିକି ଆଇଛ।
ଏବେ ଯାଇନି ସେଇ ବର୍ଷୈ ଖଣ୍ଡ ହେଲାଣି। ଯାଇକି ଆଇିଲିନି ଆଉ।
ଓହୋ ବଢିଆ ଲାଗିଲା କଣ ଡଙ୍ଗାରୋରେ ଯାଇଛି ପଥିଲା।
କଣ?
ଡଙ୍ଗାରେ ଯାଇଥିଲ ନା କଣ?
ହଁ।
ସେଠି କାଳେ ଡର ଲାଗେ ବି।
ହଁ ହଁ ସେଠି ବସ୍ ସେ ଆଗରୁ କିଛି କହିବା କଥା ନୁହଁ। କହନ୍ତି ତ ଆମେ କିଛି ଜାଣିନୁନି
ହଁ ସେମିତି ମୁଁ ବି ଶୁଣିଥିଲି। ଏଇଥିପାଇଁ ମୁଁ ବି ତାପରେ ଯାଇନି କେବେ ଚିଲିକା ଦେଖିଆ ଯିବି ଆଉ। ଆଉ ଇଏ ଯାଇଛ। ଓହୋ। ଆରେ ସେ ଜାଗାଟା। କୋଣାର୍କ।
ହଁ ପୁରୀ ପଣା ସେ ସବୁ ସେଇଠି ର ପା। ଆଉ ଗୋଟେ ଜାଗା ଅଛି।
ରାଉଲକେଲା ଯାଇଛ।
ହଁ ରାଉଲକେଲା ଯାଇଛି ତମେ।
କୁଆଡେ କୁଆଡେ ବୁଲିଛ ସେଠି।
ଆଉ ଏଠି ବୈଷ୍ଣବ ଦେବୀ ବୁଲିଛି ଆଉ। ଆଉ ବ୍ୟାସଦେବ ବୁଲିଛି। ଏ ସରି ବେଦବ୍ୟାସ ହନୁମାନ ବାଟି। ଏ ଗାଁ ଆଉ ଏମତି ଆଇଚି ପାର୍କ ଟିକେ ସବୁ ଯାଇଛି ବୁଲିଛି ଆସିଛି ଆଉ।
ହୁଁ ହଁ ମୁଁ ବି ସେଇ ସବୁ ବୁଲିକି ଆଇଛି।
ଓହୋ କଣ ଏଠି କଣ ରିଲେଟିଭସ୍ ଙ୍କ ଘର ନା କଣ।
ହଁ ହଁ ରିଲେଟିଭସ୍ ଙ୍କ ଘରେ ରହିଥିଲି ହ ରିଲେଟିଭସ୍ ଙ୍କ ଘର ହ ହ ବୁଲି ସେ ଭଲିଆ ବୁଲି ଡାକିଥିଲେ ବୁଲିଯାଇଥିଲି।
ବଢିଆ ବୁଲିକି ଖାଇପିଇ କି ଆସିଛ। ଯିବ ଆଉ ସେପଟେ ଏରିଆ କିନ୍ତୁ ହଁ ଯାଇ। ହେଲେ ଇଣ୍ଟର୍ନସିପ କରିବା ପାଇଁ।
ହୁଁଉ।
ସେପଟେ ଏରିଆ କିନ୍ତୁ ବହୁତ ମାନେ ଗରମ ଖରା ପ୍ରବଳ। ଖରା ସେପଟେ ଖରାଦିନ ଗଲେ ତ ଭାରି ହଇରାଣ କେମିତି ଖରାଦିନରେ ଲୋକ ହଁ ଖରାଦିନରେ କେମିତି ଲୋକ ରହୁଛନ୍ତି। କେଜାଣି।
ରହିବା କଥା ଆଉ ଆଉ କେମିତି କଣ।
ତମେ କେବେ ଖରାଦିନ ନା ବର୍ଷା।
ଖରା ଦିନେ ଖରା ଦିନେ ହିଁ ଯାଇଛି।
ହଁ ଏସିି ନହେଲେ ରହି ହଉନ ତୁ ଏଠି । କୁଲର ଫୁଲର ନ ଆଣିଲେ।
ହଁ। ସେଠି ସବୁ ମାନେ ଛାତରେ ସବୁ ସିଲିଂ ମରା ହୁଏ ଆଉ କିଛି ନାହିଁ ନହେଲେ।
ସିଲିଂ ମରା ହେଇଥିଲା। ଆଉ ଆମେ ଯାହା ହଉ ଏସି ଘର ପାଇ ଯାଇଥିଲୁ ବୋଲି ବଞ୍ଚି ଗଲୁ ନହେଲେ ଇଲୋ ଭଗବାନ।
ହଁ ସେ ଯୋଉ ଗରମ ଥିଲା।
ଆଉ ତାପରେ ପ୍ଲାଟ ବି ଯାଉଥିଲୁ ଯେ ସେ ଗରମରେ ପୁରା ମାନେ ଜୀବନ ପଳଉଥିଲା ପୁରା।
କୋଉ ସାଇଟ୍ ପ୍ଲାଣ୍ଟ ର।
ଏଇ ଯାଇଥିଲୁ ଯୋଉ ଆର- ଏସ୍- ପି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଜାଣିଛନ୍ତି।
ହୁଁ ହୁଁ ହୁଁ।
ସେଇ ପ୍ଲାଣ୍ଟରେ ଯାଇକି ଇଣ୍ଟରନସିପ କରିଥିଲୁ ଭିତରକୁ ଆଉ। ପୁରା ଭିତରକୁ ଟିକେ।
ଭଲ ହଁ ହଁ ସେଇଟା ତ ବଡ଼। ପ୍ଲାଟ ଟା ଆଉ ଓଡ଼ିଶାର ଆଉ।
ହଁ ଓଡିଶାର ସେଟା ବଡ ପ୍ଲାଟ ଟା ପୁରା ସେ ଷ୍ଟିଲ ପ୍ଲଟ୍ ସେଟ୍ ଗୁଡ଼ା ଏତେ ଗରମରେ ପୁରା ବାହାରୁଥିଲା ଭଗବାନ ଆମେ ଦେଖିକି ପୁରା।
ହଁ ତାରି ଉପରେ ବି ୱାର୍କର ସବୁ କାମ କରନ୍ତି ଯେ ସେତିକିରେ।
ବଢ଼ିଆ କିନ୍ତୁ ପ୍ଲାଣ୍ଟ ଭିତରକୁ ଯିବ ବଢିଆ ଲାଗିବ କାମ ଫାମ ଦେଖିଲା ବେଳକୁ।
ହଁ କାମ ଦେଖିଲା ବେଳକୁ ତ ଭଲ ଲାଗିବ ଶିଖିଲେ ବି ଭଲ ଅଛି କିଛି କଥା ନାହିଁ ଏମିତି।
ସେଠି ବିି ମୁଁ ଦେଖିଲି ଯୋଉମାନେ ଗମେଣ୍ଟ ଚାକିରି ପାଇକି। ଏଭଳିଆ ଚାକିରି କରିୁଛନ୍ତି ବହୁତ ବଢିଆ ଜୀବନରେ। ବଢ଼ିଆ ପୁରା ବଢିଆଷ, । ଖାଇବା ପିଇବା ବଢ଼ିଆ ଇଏ ସିଏ। ବଢିଆ ପଇସା। ହଁ କି?
ହଁ ତାଙ୍କ ଫାଟ ସବୁ ତାଙ୍କୁ ଦଉଛି। କିଛି ତାଙ୍କର ଅସୁବିଧା ନାହିଁ। ପଇସା ଟିକେ ଖର୍ଚ୍ଚ ନାହିଁ କିଛି ନାହିଁ ହଁ ହଁ ହଁ ସବୁ ସେଇଠି ଚାକିରି ତାଙ୍କର ନିଜ। ତ ନିଜ କ୍ଵାଟର ଅଛି କ୍ଵାଟର ଦେଇଛି। କିନ୍ତୁ ଇଏ ନିଜେ କିଣିକି ରହିଛନ୍ତି ଘର ଆଉ। ଘର ନିଜର କିଣିଛନ୍ତି ରହିଛନ୍ତି। ୟଅ।
ହଁ। ସେଠି ତ ସବୁ ଦେଇ ଦଉଛି ପାଣି ଫାଣି ସବୁ।
ହଁ ପାଣି ଗ୍ୟାସ ଲାଇନ୍ ବି ଦଉଛି।
ଓ ଗ୍ୟାସ ଲାଇନ୍ ବି।
ହୁଁ। ଗ୍ୟାସ ଲାଇନ୍ ବି ଦେଇ ଦଉଛି। ହଁ ଗ୍ୟାସ୍ ଲାଇନ୍ ଇଲେକ୍ଟ୍ରିକ ବିଲ୍ ପାଣି ସବୁ ଦେଇଦଉଛି।
କିଛି ମାନେ ଘର ଉପରେ କିଛି ଖର୍ଚ୍ଚ କରିବା ପାଇଁ ନାହିଁ। ଆଉ ଆଉ ତାପରେ ତମେ ଘର ଉପରେ କଣ ଖର୍ଚ୍ଚ କର ସେଟା ତମର। ତାପରେ ତମେ ଘର କଣ ସଜେଇବ ନ ସଜେଇବ ସେଇଟା ତୁମ ଉପରେ ଡିପେଣ୍ଡ କରେ।
ହଁ ସେଇଟା ହଉଛିକଥା ଆଉ ବହୁତ ମାନେ କିନ୍ତୁ ବହୁତ ଭଲ ଜାଗା ବହୁତ ଡେଭଲପ କରିଦେଇଛନ୍ତି। ମାନେ ବହୁତ
ହଁ ଆଗରୁ ଆଗରୁ ଯୋଉ ଭଳିଆ ଥିଲା। ଆଗରୁ ମୁଁ ଯେତେବେଳେ ଯାଏ ବହୁତ ଖରାପ ଥିଲା।
ଓହୋ ନାଇଁ ଏବେ କିନ୍ତୁ ବହୁତ ମସ୍ତ ମାନେ ଏେ ବଢିଆ ସୁନ୍ଦର ସଜେଇ ଦେଇଇଛନ୍ତି। ସବୁ ଆଡେ ଯା ରାସ୍ତା ଫାସ୍ତା ଇଏ ଫିଏ ସବୁ ଲାଇଟ ଫାଇଟ।
ହୁଁ ହ
ଆଉ ଖାଲି ଦିନରେ ବାହାରିବ ପୁରା ଖରାାରୁ ପୁରା ଇଏ ହେଇଯିବ।
ହଁ ହଁ ହଁ ରାତିରେ ଥଣ୍ଡା ବି କିଛି ଗରମ ବ ଲାଗେନି ରାତିରେ ସେ ଜାଗା ା ଁ ଖରା ଦିନେ ଗାଧାଆଳ ତ ଅ ଅିଆ ଗରମ ଲାଗେ ଆଉ।
ଆଉ ଖାଇବେନି, ଆସିିକି ଗୋଟେ ବାଜିଲାଣି ଖାଇବେ କି ନାଇଁ?
ହଁ ହଁ ଯାଉଛୁ। ଖାଇବୁ ଆଉ ହଉ ହଉ ରଖୁଛୁ ହଁ ହଁ ହଁ ହଉ।
ହଉଛି।
ହଁ ହଁ